ହଲୋ ହ ହାଲୋ ହଁ ହଁ ଆ ଆପଣଙ୍କୁ ମୋ ଶବ୍ଦ ଶୁବୁଛି? ହଁ ଶୁଭୁଛି ଆପଣ ମୋ କଥାକୁ ଶ୍ରବଣ କରିପାରୁଛନ୍ତି?
ହଁ ମୁଁ ଶ୍ରବଣ କରିପାରୁଛି ଆପଣ କୁହନ୍ତୁ?
ହଁ ମୁଁ ଆପଣଙ୍କୁ କରୁଛି ଏବେ ଏବେ କ୍ଲିଅର ଶୁଭୁଛି ନା ଆପଣଙ୍କୁ?
ହଁ ଠିକ ଠାକ୍ ଅଛି ଆପଣଙ୍କ ଭଏସ୍।
ଠିକ ଅଛି ନାଇଁ ମୁଁ କହୁଥିଲି କି ଆଉ ଘରେ କେମିତି କଣ ଅଛନ୍ତି ସବୁ?
ହଁ ଘରେ ସମସ୍ତେ ଠିକ ଅଛନ୍ତି ବାପାଙ୍କର ଡାଇବେଟିସ୍ ମେଲେଡସ୍ ଅଛି ତ ଅ- ଅ ଏବେ ଟିକେ ବାପାଙ୍କ ଦେହ ଅସୁସ୍ଥ ଅଛି। ହଁ ଆଉ ଅ ତ ମା ମାଙ୍କର ଟିକେ ଆ ହଁ ନ୍ୟୁରନ୍ ଦୋଷ ଅଛି ଟିକେ- ନର୍ଭ ରେ ପ୍ରୋବ୍ଲେମ ରୁହେ ଆଉ ହଁ ଆଉ ବାପା ବାପା ଟିକେ ଅଧିକ ଖାଇଦିଅନ୍ତି। ଆଉ ଆପଣ ଆପଣ ଏବେ କଣ କହୁଛନ୍ତି?
ହଁ ଆମେ ଟିକେ ବାହାରକୁ ଆଇଛୁ ଟିକେ ଗୋଟେ କାମରେ ଆସିଛୁ ଟିକେ ମାନେ ଏ ଯଉ ଆମର କଲେଜର ଫର୍ମ ପକେଇବାର ଅଛି ସେ ଆସିଛୁ ବାହାରକୁ।
ହଁ ଆପଣ କିଏ କୋଳାହଳ ପରିବେଶରେ ଅଛନ୍ତି ତ ଆପଣ ଟିକେ ଆ ଦୂରରେ ଯିବେ ମତେ ଟିକେ ଆ ସାଉଣ୍ଡ ଶୁଭୁଛିିବି ଆଜ୍ଞା ଆପ୍ ଣ ଆପଣଙ୍କ ଦେହ ଭଲ ଅଛି ସୁସ୍ଥ ଅଛନ୍ତି ଆପଣ?
ହଁ ହଁ ଏବେ ସୁସ୍ଥ ଅଛି ଆମେ ଠିକ ଠାକ ଅଛୁ। କିଛି ଅସୁବିଧା ନାହିଁ।
ଆପଣ ଖ ଖରାବେଳେ ଆଜି କିଛି ଖାଇଥିଲେ ଆପଣ ଖାଦ୍ୟ ଗ୍ରହଣ କରୁଛନ୍ତି ଆଜି?
ହ ହଁ ହଁ। ଆମ ଘର ଆଜି ଭାତ ଡାଲି ମାଛ ହେଇଗଲା ଆଉ ଆମ୍ବ ଥିଲା ଆମ୍ବ ତ ଆପଣ ଜାଣିଛନ୍ତି ତ ଖରା ଦିନେ
ହଁ ହାତ ଦେଲି ମାଛ ଆଜ୍ଞା ବହୁତ ହିଁ ସୁସ୍ୱାଦୁ ଆଉ ପୁଷ୍ଟି ସାର ଯୁ ତ ଖାଦ୍ୟ ଅଟେ ଆଉ ଆପଣ ଆଜ୍ଞା ଆଉ ଆ ଆପଣ କିଛି ଆ ଫାଙ୍କା ଟାଇମରେ ଆପଣ ଅ କିଛି କରିବାକୁ ଭଲ ଲାଗେ ଆପଣଙ୍କୁ?
ହଁ ମ ମତେ ସେମିତି ଫା ଏକାଡ଼େମୀରେ ବହି ପଢ଼ିବାକୁ ଗୀତ ଗାଇବାକୁ ଆଉ ନାଚିବାକୁ ଭଲ ଲାଗେ।
ହଁ ଆଉ ମୁଁ ଏବେ ଟିକେ ଓଡ଼ିଶାରେ ନାହିଁ ମୋର ମୁଁ ପ୍ୟାରିସ ପଳେଇଆଇଛି ତ ପ୍ୟାରିସ ରେ ଏବେ ଆଜ୍ଞା ସନ୍ଧ୍ୟାବେଳ ଟାଇମରେ କିଛି ଏମିତି ଖେଳା ଖେଳି ତ କରି ହଉନି ତଥାପି ଆ ଆମେ ଖେଳୁଛୁ ଯେତେକ ଆ ଫରେନର ମାନଙ୍କୁ ମାନେ ଆମର ବିଦେଶ ଭାଇ ମାନଙ୍କ ସହ ଅ ପୁଚି ଖେଳୁଛୁ ଅ ଗରବା ଖେଳୁଛୁ ଆ ଖୋ ଖୋ ଖେଳୁଛୁ
ଆପଣ ଖେଳୁଛନ୍ତି ନା ଆ ସେଇଟା?
ଆଜ୍ଞା।
ଆଜ୍ଞା ସିଏ କଣ ତାଙ୍କୁ ଜଣାଅଛି ନା ଆପଣ ତାଙ୍କୁ ଶିଖାଇଛନ୍ତି।
ନା ସେ ଅଲରେଡି ଶିଖିଛନ୍ତି ଅ ତାଙ୍କୁ ପୂର୍ବରୁ ଅ ତାଲିମ ଦିଆ ହେଇଛି ତ ଆମକୁ ଏ ଏତେ କିଛି କଷ୍ଟ କରିବା ନାହିଁ ହଁ ସେମାନେ ପୁଚି ବିଷୟରେ ପୂର୍ବରୁ ଶୁଣି
ଆଚଛା ଆଚ୍ଛା ଓହୋ ତାହେଲେ ସେମାନେ ବୋଧେ ସେ ଓଡିଆ କଲଚର ସହ ବହୁତ ସମ୍ବନ୍ଧିତ ଥିବେ ବୋଧେ ଜଣା ପଡୁଛି ତାଙ୍କ ତାଙ୍କ ଖ ହଁ ସିଏ ବହୁତ ଭଲ ଜିନିଷ ଓଡିଶାର ପରମ୍ପରା ସେ ବଦେ ସରେ
ହଁ ଆପଣ ଆପଣ ଗୋଟେ କାମ କରିପାରିବେ ଆପଣ ଆ ଟିକେ କୋଳାହାଳ ପରିବେଶରୁ ଟିକେ ବାହାରକୁ ଆସିପାରିବେ ଆପଣ ଶୁଭୁଛି
ଆଚ୍ଛ ଆଚ୍ଛା। ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ମୁଁ ଟିକେ ଅଲଗା ଯାଉଛି ଅଲଗାରେ ଆପଣଙ୍କ ସହ କଥା ହେଉଛି ଏବେ ଆପଣଙ୍କୁ ଭଲସ ଶୁୁଛି ମୋ କଥା ହଁ ହଁ ଆଜ୍ଞାମ ଭଲ ଶୁଛିଣ ମଥା
ହଁ ଏବେ ଏବେ ଠିକ ସେ ଶୁଭୁଛି ଆପଣ ଆ ଆଜି ମା ଦିନ କେମିତି ଆପଣ କଟେଇଛନ୍ତି କହିପାରିବେ ମତେ?
ହଁ ସକାଳୁ ମୁଁ ଉଠିକି ମାନେ ନିତ୍ୟକ୍ରମ ସାରିକି, ବ୍ୟାୟାମ କଲି, ବ୍ୟାୟାମ କଲା ପରେ ମୁଁ ମୋ ଖାଦ୍ୟ ବ୍ରେକ୍ଫାଷ୍ଟ ଯେଉଁଟା ମୁଁ ସେଇଟା ଗ୍ରହଣ କଲି, ସକାଳ ଖାଦ୍ୟ, ସକାଳ ଖାଦ୍ୟରେ ମୁଁ ରୁଟି କୁ ଚାହା ଖାଇଥିଲି। ତାପରେ ଆମ ଘରେ ଲାଇନ୍ ଯେହେତୁ କଟିଯାଇଥିଲା ମାନେ ବିଦ୍ୟୁତ୍ କଟି ଯାଇଥିଲା।
ହଁ ବିଦ୍ୟୁତ କଟ ହେଇଥିଲା, ଆଜ୍ଞା ମତେ ବି ମୋ ଓଡିସା ଓଡ଼ିଆ ରେ ତାଙ୍କୁ ଜଣେ କହୁଥିଲେ ତାଙ୍କର ବିଦ୍ୟୁତ ହିଁ କାଟି ଦେଇଛନ୍ତି। କି କଥା ଆଜ୍ଞା, ଆପେ ଆଜ୍ଞା। ଅ ଆମର ଏଇଠି ପ୍ୟାରିସ ରେ ପ୍ୟାରିସ ରେ ଟାୱାର ଅଛି। ତ ଆମର କଟିଆରୁ ଚାନସ ହି ଉଠୁନି ଆଜ୍ଞା କୁହନ୍ତୁ।
ଆଚ୍ଛା, ଆଚ୍ଛା ନାଇଁ, ନାଇଁ ବୁଝିଲି ସେ ବହୁତ ଆଧୁନିକ ଧରଣର ଦେଶ ଅଛି ସିଏ ବହୁତ ଭଲର ଦେଶ ସେଟି ତ ଏଇ ଜିନିଷ ବହୁତ ଛୋଟ ଜିନିଷ। ଆଜ୍ଞା ହଁ ତ ତାପରେ ଆମେ ଫେରେ ଆମେ କିଛି କାର୍ଯ୍ୟ କଲୁ, କା କାର୍ଯ୍ୟ କରିସାରିଲା ପରେ ଆମର ଗୋଟେ ଫର୍ମଁ ଗୋଟେ ଥିଲା ତାକୁ ଫିଲ୍ଅପ୍ କଲୁ। ତାକୁ ଫର୍ମ ଫିଲ୍ଅପ୍ କରିସାରିଲା ପରେ
ଆଜ୍ଞା ଏବେ ଆପଣ ରୋଡ ଉପରକୁ ପଳେଇଲେ ବୋଧେ ଆପଣ ଗାଡି ଫାଡି ବାଡେଇଦବ ଆଜ୍ଞା।
ଆଜ୍ଞା ମୁଁ ଅଧିକ ଟିକେ ଫାଙ୍କା ଜାଗାକୁ ପଳେଇଆଇଲିି। ଆଜ୍ଞା, ଆଜ୍ଞା, ହଁ ତ ତାପରେ ଆଜ୍ଞା, ହଁ, ମୁଁ ତାପରେ ଖାଇଲୁ ତାପରେ ଯାଇକି ଗାଧେଇଲୁ, ଗାଧେଇ ସାରିକି ମଧ୍ୟାହ୍ନ ଭୋଜନ ଗ୍ରହଣ କଲୁ। ମଧ୍ୟାହ୍ନ ଭୋଜନରେ ସେମିତି ଭାତ, ଡାଲି, ମାଛ ଖାଇଲୁ, ତାପରେ ଖାଇକି କି ଶୋଇଲୁ, ଶୋଇଲା ମଧ୍ୟରେ କିଛି କାମ ମଧ୍ୟ କଲୁ, କାମ କରି ସାରିଲା ପରେ ତାପରେ ଯାଇକି ଆମେ ଟିକେ ଗେମ୍ ଖେଳିଲୁ ଯୋଉଟା ମାଗଣା ନିଆଁ ଖେଳ ଖେଳିଲୁ। ଖେଳ ଖେଳି ସାରିଲା ପରେ ତାପରେ ଏବେ ବର୍ତ୍ତମାନ ଟିକେ ବାହାରକୁ ଆସିଛୁ।
ହଁ ବହୁତ ହିଁ ଭଲ। ବହୁତ ହିଁ ଭଲ ଦିନ ଆପଣଙ୍କ ଯାଇଛି, ଆଉ ଅ ଆମର ବି ଏତେ କିଛି ପ୍ରଡକ୍ଟ ନ ନଥିଲା ଯେହେତୁ, ଆମେ କାଲିଠୁ ଫ୍ରାନ୍ସ ପଳେଇ ଯାଇଛୁ ତ ହଁ ବ ପ୍ୟାରିସ ରେ ଅଛୁ ଏବେ ତ ଆମକୁ ବହୁ ବହୁତ ହିଁ ଭଲ ଭିଉ ଆସୁଛି ଏଇଠୁ ଆଉ ଏଠି ଚାରିଆଡେ ଗ୍ରୀନରୀ ଅଛି, ମୁଁ ଗୋଟେ ପ୍ରାୟ ପାର୍କ ରେ ଆସି ବସିଛି ଆଜ୍ଞା, ଆଉ ଯେହେତୁ ଅ ଆ ଆମ ନିଜ ଘର ଯେମିତି ଲାଗେ ଭାରତ ସେଇ ଭଳିଆ ଲାଗୁନି ଟିକେ ଟିକେ
ହଁ, ହଁ, ବୁଝିଲି ଭାରତ ଭଳିଆ ଦେଶ ଆପଣ ଥୋଡିନା ସବୁଆଡ଼େ ମିଳିପାରିବେ ସିଏ କିନ୍ତୁ ସିଏ ବହୁତ ଅନ୍ୟତମ ଆପଣଙ୍କ ଭାଗ୍ୟ ବହୁତ ଭଲ ଏହିଇଭଳିଆ ଦୃଶ୍ୟ ଆପଣ ଦେଖିବାକୁ ପାଉଛନ୍ତି। ଆମେ ବି ଇଛା କରୁ ଯେ ଆପଣଙ୍କ ଭଳିଆ ଭାଗ୍ୟ ପାଇବା ପାଇଁ ଆମେ ବି କେବେ ନା କେବେ ପ୍ୟାରିସ ଯିବାକୁ ଟ୍ରାଏ କରିବୁ।
ହଁ ଆପଣ ଚେଷ୍ଟା କରନ୍ତୁ, ମୁଁ ଆପଣଙ୍କ ପାଇଁ ଆ ବିମାନ ପାଇଁ ବୁକ୍ କରିଦେବି, ଆଉ ଟିକେଟ ବୁକ୍ କରିଦେବି ଆପଣଙ୍କ ପାଇଁ। ଆପଣ ଯଦି କହିବେ ଆଉ ବହୁତ ହିଁ ଭଲ ଲାଗିବ, ଆପଣ ହଁ ଆମେ ଏବେ ସ୍ଥାନାନ୍ତର କରୁଛୁ। ଏବେ ଆମେ ରଷିଆ ଯିବୁ ଆମେ ଆମର ଗୋ ଗୋଟେ ଧନୀ ମିତ୍ର ଅଛନ୍ତି, ତାଙ୍କ ବାପା ବହୁତ ହିଁ ପଇସା ଇନକମ୍ କରନ୍ତି ତ ଆମେ ତାଙ୍କରି ରୋଜଗାର ଆ
ଗାର ଇଏରେ ଆପଣ ଯୋଗଦାନ ଦେବେ ଆଜ୍ଞା। ଯୋ ବୁଝିପଛି।
ହଁ ମୁଁ ହଁ ଆଉ ଆପଣ ଆପଣ ଆପଣଙ୍କ ଶରୀର ସୁସ୍ଥ ଅଛି?
ହଁ ଆମ ଶରୀର ବର୍ତ୍ତମାନ ସୁସ୍ଥ ଅଛି। ଖାଲି ଟିକେ ଦେହ ଖରାପ ଅଛି ମାନେ ଯୋଗାଯୋଗ ମୁୁଣ୍ଡ ବିନ୍ଧୁଛି ଜର ଅଛି। ଥଣ୍ଡା ଅଛି ଟିକେ କାଶ ହେଉଛି ଗୋଡ଼ ବିନ୍ଧା ହେଉଛି ପିଠି ବିନ୍ଧା ହେଉଛି। ପେଟ କାଟୁଛି ଟିକେ ଆଉ ମୁଣ୍ଡ ବ୍ୟଥା ହଉଛି।
ଶରୀର ସୁସ୍ଥ ଅଛି ତ ଆପଣ କିଏ ଯାଇଛନ୍ତି ଅ ମାନେ କିଛି ପାର୍କ? ଫେର ଏବେ ବୁଲିବାକୁ ତ କି ଦୌଡା ଦୌଡି କରିବାକୁ କିଏ
ହଁ, ହଁ। ନାଇଁ ଏତେ ଏତେ ସୁସ୍ଥ ଶରୀରକୁ ନେଇକି ଆମେ ବହୁତ କିଛି ଭାବିଛୁ ମାନେ ଯେମିତିକି ପାର୍କ ଯିବା କିଛି ଆଇସ୍କ୍ରିମ ଖାଇବା ବୁଲାବୁଲି କରିବା କିଛି ମାନେ ହଁ ବାହାର ଖାଦ୍ୟ ଯେମିତି କିି ନେପାଳୀ ନେପାଳୀ ପିଠା ଗୁପଚୁପ ଚାଟ ହଁ ତ ସେମିତି କିଛି ଖାଇବାର ବ୍ୟବସ୍ଥାରେ ଅଛୁ ଆମେ କିନ୍ତୁ ସେଥିପାଇଁ ଆମକୁ କିଛି ପଇସା ବି ଦରକାର ବୁଝିଲେ ଯୋଉଟା ଆମ ପାଖରେ ନାଇଁ ତ ଆଜ୍ଞା।
ପଇସାର ବହୁତ ଅଭାବ ଆପଣଙ୍କୁ ତ ମୁଁ ସେଇ ବିଷୟରେ ଆପଣଙ୍କୁ କିଛି କହିପାରିବିନି ଆପଣ ଜାଣିଥିବେ ମୋ ପ ପଇସାର ଅବସ୍ଥା ତା ଠୁ ସର୍ବନିମ୍ନ ଧରଣର ଆ ଉଚ୍ଚତରହି ହଁ ଯେହେତୁ ମୁଁ
ଆଜ୍ଞା ସେ ଆଜ୍ଞା ଜଣା ପଡୁଛି ଆପଣ ହଁ। ବୁଝିପାରୁଛ ଆପଣ ପ୍ୟାରିସ ଯାଇଛନ୍ତି ହଁ ତ ଆପଣଙ୍କ ଜଣାପଡ଼ୁଛି ଆପଣଙ୍କର ଇଏ।
ହଁ ମୋ ମିତ୍ର ମାନେ ବହୁତ ହ ଭଲ ଆଉ ବହୁତ ହିଁ ସୁଶୀଳ ସୁମଧୁର। ତ ସେମାନଙ୍କ ଅର୍ଥରେ ହିଁ ନିଜର ବ୍ୟର୍ଥ କରୁଛି ମୁଁ।
ଆଚ୍ଛା ଆଚ୍ଛା ଓହୋ ଭଲ ଭଲ। ଭଲ ଆପଣ ଆପଣଙ୍କ ଭାଗ୍ୟ ହିଁ ସେଇଭଳିଆ ଯେ ଏଭଳି ମିତ୍ର ପାଇଛନ୍ତି। ଆମେ ବି ଆମେ କିନ୍ତୁ ଏଇଭଳିଆ ମିତ୍ର ପାଇପାରିଲୁନୁ।
ହଁ ଆପଣ ରାକେଶ ଭଳି ମିତ୍ର ପାଇଛନ୍ତି ଜନ୍ମଜୟ ଭଳି ମିତ୍ର ପାଇ ସାଗର ଭଳି ମିତ୍ର ପାଇଛନ୍ତି ଆଉ କଣ ଦରକାର ଆପଣ ଆଉ ଆପଣ ଚିହ୍ନିଥିବେ ଆପଣ ସେମାନଙ୍କୁ
ହଁ ହଁ ସିଏ ସିଏ ତ ସିଏ ତ ବହୁତ ଭଲ ମିତ୍ର ହଁ ବୁଝିପାରୁଛି। ଆଜ୍ଞା ତାଙ୍କ କଥା କହିବା ଷ୍ଟାର୍ଟ କଲେ ହିଁ ସରିଯାଏ ଆଜ୍ଞା।
ହଁ ସେ ଆପଣଙ୍କୁ ବହୁତ ଭଲ ଶିକ୍ଷା କ୍ଷେତ୍ରରେ ଯୋଗଦାନ ଦେଇ ଆପଣ ଜାଣିପାରୁଥିବେ ସେ ଆପଣଙ୍କୁ ତାଙ୍କ ଯାନ ଦ୍ଵାରା ବହୁତ ନେବା କରିଥିବେ? ଆଉ ସାଗର ଭାଇ ତ ବହୁତ ହିଁ ଭଲ ସେ କେବେ କାହାର ମିଶ ସେ ସ୍ଚେକ୍ କରୁନାହାନ୍ତି କଲ କରିବେସ ଛାଡ ଆଉ ସେ ପା ଅଲଗା ସ୍ଵାସ୍ଥ୍ୟରେ ଅଛନ୍ତି ତ ଅ ହଁ ତ ବହୁତ ହିଁ କଲେଜ
ଚିନ୍ତା କରନ୍ତି ସେ ଯାହା ବି ଜାଣିବାକୁ ପାଆନ୍ତି ସେ ସାଙ୍ଗେ ସାଙ୍ଗେ ନିଜେ କରିବା-ୂ ପୂର୍ବରୁ ସବୁ ସାଙ୍ଗମାନଙ୍କୁ ଜଣେଇ ଦିଅନ୍ତି ଯେ ସେ ଶିଖାନ୍ତି କରିବାକୁ କିନ୍ତୁ ଠିକ୍ ଅଛି। ଆଉ ଆମେ ଟିକେ ଯାଉଛୁ ମାନେ କିଛି ବିରିୟାନୀ ଫିରିୟାନୀ ଆଣିବାର ଅଛି ତିନି ଚାରିଟା ଆମେ ରଖୁଛୁ।
ଆଜ୍ଞା।